ହ୍ୟାଲୋ ହୁଁ କଣ କଣ କରୁଛ?
ବସିଛି।
ହଉ ଆଉ ସବୁ ଖିଆପିଆ ସରିଲାଣି?
ସମସ୍ତେ ଶୋଇଲେଣି ବଡ ଝିଅ ମୋବାଇଲ ଦେଖୁଛି।
ହୁଁ ହୁଁ -ହୁଁ- ହଁ - ହଁ - ହଁ - ହଁ।
ଆଉ ଘରେ ସମସ୍ତେ ଖାଇସାରିଲେଣି?
ଉଁ, ଘରେ ସମସ୍ତେ ଖାଇସାରିଲେଣି ମୁଁ ଖାଇବି ଏବେ। ବୋଉ ଖାଇଲେଣି କେତବଳଠୁ ବୋଉ ବାପା ବାପା ଆଗେ ଖାଇବେ।
ତାଙ୍କ ଦେହ ପା ଭଲ ଅଛି?
ହଁ ସମସ୍ତିଙ୍କର ଭଲ ଅଛି। ଭଲ ଅଛି ଆଉ ଏବେ ତ ଆମର ଏପଟେ ଦେଖୁଚ ପୋଖ ମାନେ ବର୍ଷ ଷା ନାହିଁ, ମାନେ ପ୍ରବଳ ଗରମକୁ ଲୋକମାନେ ଚାଷ ବାସ କରିବାରେ ଟିକେ ଏଇନା ଭାରି ଅସୁବିଧା ହଉଚି। କରି ପକେଇବା ପାଇଁ କଷ୍ଟ। ସବୁ ପାଣି ମଟର ନେଇକି ମଡାମଡ଼ି କରୁଚନ୍ତି।
ହୁଁ ହୁଁ, ଗାଁରେ ବର୍ଷା ଟୋଟାଲ ହଉନି?
ନା ପାଞ୍ଚ ଦିନି ହେଲା ତ ବର୍ଷା ନାହିଁ ଆଉ।
ଆମର ଆଡେ ଉଠ ବର୍ଷା ଉଠଉଚି ହେଲେ ହଉନି। ଡେଲି ଉପର ବଳି। ପୁଣି ଆଜି ପ୍ରବଳ ବର୍ଷା ପବନ ଆଇଲା କୁଆଡେ ନାହିଁ ଯାହା ଏବେ।
ନାହିଁ ଆମର ପ୍ରବଳ ଆଜି ଖରା ହେଇଥିଲା। ସବୁ ତଳି ପକେଇଥିଲେ ମିଶ୍, ମଟର ନଗେଇକି ସବୁ ସମସ୍ତେ ଆମେ ତଳି ପକେଇଥିଲୁ ଯାହା ଖୀଗଲାଣି ମରିଯିବ ବୋଧେ। ଏମିତି ସବୁ ସିଚୁଏସନ୍ ଚାଷ ଏ ବର୍ଷ ଭାରି ଅସୁବିଧା କରୁଚି ବର୍ଷା। ତାପରେ ଲୋକମାନେ ବି ବାରି ଘର ଭଲରେ ବି କିଛି ଲଗେଇ ପାରୁନାହାନ୍ତି। ବର୍ଷା ସିନା ହେଲେ ଗୋଟେ କଣ ସବୁ ଜିନିଷ ଗୋଟେ ଲଗେ ଲଗେଇବା। ଆଉ ଏମିତି ହଇରାଣ ହଉଚନ୍ତି ସବୁ। ଦେଖିବା କଣ କ ପରିବା, ବାରିଘର ଆଗୁରୁ ସବୁ କଣ ଏ ରଜ ବଳୁକୁ ସବୁ ବୁଣାବୁଣି ହୁଏ।
ବର୍ଷା ଆଗୁରୁ ହୁଏନା ଏବେ ଏଇ ଦି ବର୍ଷ ହେଲା ବର୍ଷା ଏତେ ହଉନି ଆଗ ପରିକା। ଆଗେ ଏତବଳୁକୁ ସବୁ ଧାନ ରୁଆ ରୁଇ ଚାଲିଲାଣି ନା।
ହୁଁ ପରିବେଶ ପୁରା ଚେଞ୍ଜ।
ହଁ ଗାଈଗୋରୁ ବି ବହୁତୁ ଖତ ପ୍ରୋବ୍ଲେମ ରହୁଚି ଗାଁରେ ବି।
ହୁଁ ଗାଈ ତ ସବୁ ଆଉ ଲୋକ ଗଉଡ଼ ମିଳୁନି ଯେ ଗାଈ ଗୋରୁ ସବୁ ଏକେରେ କି ରଖିବା ପାଇଁ ଇଏ। ତାପରେ ଏପଟେ ଏଇନା ରେଲୱେ ଯୋଉ ଯାଇନି କି ଆମର ରେଲୱେରେ ଡେଲି ଗୋଟେ ଏଇ ରଜଟୁ ଏଇ ଭିତେରେ ଆ ଆଠ ଦଶଟା ଗାଈକି ରେଲୱେ କାଟି ମାନେ କାଟି ସାରିଲାଣି। ମାନେ ହୁଁ, ତାପରେ ଗରୁଡ଼ ଗଉଡ଼ ବି ମିଳୁନି ଚରେଇଆ ପାଇଁ। ଲୋକମାନେ ଗାଈ ଗୋରୁ ବି ରଖିଆ ପାଇଁ ସବୁ ଭୟ କଲେଣି।
ଓହୋ, ଚାଷ ହଉଚି କିନ୍ତୁ ଗାଁରେ ସବୁବଳେ।
ଚାଷ ତ ଲୋକେ ଚାଷୀ ଲୋକ ସବୁ ଚାଷ କରିବେ କିନ୍ତୁ ବର୍ଷା ତ ଏ ବର୍ଷ ନାହିଁ ଯେଦି ମନ ସମସ୍ତଙ୍କ ଦୁଃଖ। ହଁ ତଳି ପକେଇ ପାରୁନାହାନ୍ତି ଟିକେ ଠିକ୍ ଠାକ୍ ରେ। ହଁ, ଆଉ
କେନାଲ ଫେନାଲ ଗାଁରେ ଅଛି?
କେନାଲ ତ ଅଛି ଯେ କେନାଲରେ ପାଣି ସିନା ହେଲେ କେନାଲ ରେ ମାଡିବ ପାଣି ତ ଛାଡୁ ରେଙ୍ଗାଳି ବର୍ତ୍ତମାନ ଏଇନା ଛାଡ଼ିବନି, କାହିଁକିନା ସେମାନେ ଜୁଲାଇ ମାସରେ ଛାଡ଼ନ୍ତି ପାଣି। ଜୁଲାଇ ପନ୍ଦର ଆଡୁକୁ ଛାଡିବେ ପାଣି।
ଧାନ ଧୁନି ତୁଳ ତଳେ ସଇଲା ପରେ।
ହୁଁ ଏବେ ତ ବର୍ଷା ପୋକର ସିନା ବର୍ଷା ଟା ହେଇଯାଇଥିଲେ ପୁଅ ପୋଖରୀ ଟିକେ ପୁରୀ ଯାଇଥିଲେ ହଁ ଗୋଟେ ଜିନିଷ କଣ ନା ପା ମଟର କିଛି ନହେଲେ ମଟର ଲଗାଅ ଟିକେ ମଡେଇ ଦିଏ। କୂଅ ପୋଖରୀରେ କଉଠି ଏଇନା ପାଣି ଠିକ ସେ ନାହିଁ। ହୁଁ ଆଉ ଯୋଉ ଅଳ୍ପ ଟିକେ ଟିକେ ଥିଲା ତାକୁ ସବୁ ମଟର ଲଗେଇକି ତଳି ଫଳି ପକେଇଦେଲେ। ଏଇଭଳିଆ ସବୁ ପରିସ୍ଥିତି ନା କେ ସବୁ ଗାଁ ମାନଙ୍କରେ। ଆଉ ରଜକୁ ଆଉ କିଏ କିଏ ସବୁ ଆସିଥିଲେ? ହ୍ୟାଲୋ ହ୍ୟାଲୋ ଟାୱାର ଟିକେ ପାଉନି ଟାୱାରକୁ ଆସୁନ।